ହ୍ୟାଲୋ। ହୁଁ କଣ କରୁଛନ୍ତି?
ମୁଁ ଏ ସିଲେଇ କରିଥିଲି ଆଉ
ଓହୋ ସିଲେଇ ବି କରନ୍ତି ଆପଣ।
ହୁଁ ସିଲେଇ ବି କରେ।
ଉ ହୁଁ। ହଁ ତାହେଲେ ବହୁତ ହୁଁ ଶିଖି ବହୁତ ଜିନିଷ ତମେ ଶିଖିଛ ଆଉ
ହଁ ବା ଏବେ ଯାଇଥିଲି ମାର୍କେଟ ନେଇକି ଆସିଲି ସବୁ ସିଲେଇ ଜିନିଷ ତ ଏଇ ବାହାଘରେ ଟିକିଏ ଅର୍ଜେଣ୍ଟ କାମ ଅଛି ଏ କରୁଥିଲି ଆଉ।
କା ବାହାଘର?
ଉ ଉମ୍ ପାଖରେ ଗୋଟେ ଝିଅଟାର ବାହାଘର ସିଏ ଦେଇଛନ୍ତି ସବୁ ଏ ସବୁ ହଳଦୀ ମେହନ୍ଦି ଆଉ ବାହାଘର କେତେ ପ୍ରକାର ଶାଢୀ ଯୋଉ ପିନ୍ଧୁଛନ୍ତି ସେଇ ସବୁ ତିଆରି ହଉଛି ଆଉ।
ଉୁଁ ହୁଁ। ତାହେଲେ ଆପଣଙ୍କ ପାଖରେ ମାନେ କଳା ବି ଅଛି ମାନେ ସବୁବେଳେ ସବୁ ତିଆରି କରିବା ପାଇଁ କପଡା ର
ହୁଁ ହୁଁ କାଟିକି ବନାଏ ଡ୍ରେସ ବ୍ଲାଉଜ ଏସବୁ ତିଆରି କରେ।
ଭଲ ଆଉ। ହୁଁ ଆଉ କଣ କଣ ଥିଲାନ୍ତି ଆପଣ?
ଖାଇଛି।
ହୁଁ ହୁଁ।
ଖାଇଛି ଭାତ ଭେଣ୍ଡି ତରକାରୀ ସାଲାଡ ଆଉ ଉଁ ପୋଟଳ ଭଜା ଏମିତି ଆଉ।
ଓହୋ।
ତମେ?
ମୁଁ ଭାତ ଡାଲି ତରକାରୀ ଖଟା ଆଉ ପୋଟଲ ବାଇଗଣ ଚିପ୍ସ।
ଆଛା।
ହୁଁ ହୁଁ ଆଉ କେମିତି ଅଛ?
ହୁଁ ଭଲ ଅଛି ଆଉ ବର୍ଷାରେ ତ ଭିଜି ଭିଜି ଆସିଲି ଏଇନା ଯାଇଥିଲି ମାର୍କେଟ।
ଓହୋ ଆପଣଙ୍କୁ ଆମ ଏପଟେ ବି ଟିକେ ଟିକେ ବର୍ଷା ହଉଛି ଆଉ।
ଆଛା ହୁଁ କଟ ।
ଉଁ ହୁଁ ହଁ।
ଆ୍
ଆପଣ ମାନେ ଟିଚର ଅଛନ୍ତି କି?
ହଁ ମୁ ଟିଚର ଅଛି ଆମ ସ୍କୁଲରେ।
ହ ତାହେଲେ ଆପଣ ସବୁ କାମ ସବୁ କାମ କରିଆସେ ନା?
ହଁ ମୋର ତ ଟାଇମ ହଉନି ଆଉ ସକାଳୁ ଉଠିବି ଟିଉସନ ତାପରେ ସ୍କୁଲ ସ୍ୟାଡୁ ଆସିକି ଖାଇ ପିଇକି ସିଲେଇ କରିବି ପୁଣି ସନ୍ଧ୍ୟାବେଳୁକୁ ଟିଉସନ। ରାତିରେ ଏମତି ପୁରା ପ୍ୟାକେଜ ଦିନ ମାନେ ଆଉ।
କୋଉ କୋଉ କ୍ଲାସ୍କୁ କୁ ପଢ଼ଉଛନ୍ତି ଟିଉସନ୍?
ଟିଉସନ ମୋର ପ୍ରଥମରୁ ଅଷ୍ଟ ତା ଭିତରେ ରାତିରେ ଏ ଷଷ୍ଠ ସପ୍ତମ ଅଷ୍ଟମ ପିଲା ହୁଅନ୍ତି ଟିକେ ବଡ ଆଉ ଦିନରେ ଯାହା ରହିଲେ ମୋ ଛୋଟ ପିଲା ମାନ ହେଲେ ଆଉ ଏମିତି ଆଉ।
ଉଁ ହୁଁ। କେତେ କଣ ପଇସା ଫିସ ନିଅନ୍ତି?
ଫିସ ଆମ ଏପଟେ ତ ବେଶୀ ନାହିଁ ଅଷ୍ଟମ ପିଲାଙ୍କର ଚାରିଶହ ଆଉ ତା ତଳକୁ ତିନିଶହ ଷ୍ଟାର୍ଟିଂ ପ୍ରଥମ ଛୁଆ ଅଢେଇଶହ ଏମିତି ଆଉ
ଉଁ ହୁଁ ଭଲ ଠିକ ଠାକ ଅଛି। ନା ନା ଆମର ଏପଟେ ତ ଆହୁରି ବି କମ୍। ଉଁ କିଏ ଶହେ କିଏ ଦିଇଶହ ସେମିତି ଆଉ ଦିଆ ଦି କରୁଛି କରନ୍ତି। ସେଥିପାଇଁ ମୁଁ ଆଉ ଟେଉସନ ଫିଉସନ୍ ପଢଉନି ଆଉ।
ଆଛା ହଁ ପର୍ସନାଲ ଟିଉସନ କଲେ ହଜାର ଟଙ୍କା ଦେବ।
ହଁ ହଁ। ଆମର ସେତେ କାଇଁ ଟାଇମ ଅଛି ଯେ କା ଘରକୁ ଯାଇକି ପଢେଇ ପାରିବୁ ସେତେ ଟାଇମ ଦେଇପାରିବୁ ହେଲେ ପଢାପୁଢି କରୁଛେ। ଆପଣ ମାନେ ଆପଣ ଟାଇମ ଦଉଛନ୍ତି ବହୁତ ଭଲ କଥା।
ହଁ ହୁଁ ତମେ ପଢୁଛ ଏବେ ଆଉ ଯାଇପାରିବନି କାହା ଘରକୁ ନିଜେ ପଢା କଲେ।
ହୁଁ ହୁଁ। ସେୟା ଆଉ
ମତେ ବି ଡାକୁଛନ୍ତି ଯିବା ପାଇଁ ପର୍ସନାଲ ଟିଉସନ କରିବାକୁ ହେଲେ ମୋ ପାଖରେ ଆଉ ଟାଇମ କହିଁ ମୁଁ ଆଉ ଯାଇପାରୁନି। ଦି ଟାଇମ ତ ଘରେ କଲି।
ହୁଁ ହୁଁ ସେୟା ଆଉ। ହୁଁ ଆଉ କଣ କହୁଥିଲି?
ଘରେ କଣ କରୁଛନ୍ତି ତମ ସେପଟେ?
ହୁଁ ମାନେ ଅ ଆଉ ଘରେ ଏବେ କଣ କରୁଛନ୍ତି?
ହଁ।
ଉଁ ବାପା ତ ଡିଉଟି ଭାଇ ଡିଉଟି ଯାଇଛନ୍ତି ଆଉ ମା ଆଉ ଭଉଣୀ ଶୋଇଛନ୍ତି।
ଆଛ ସେମାନେ କଣ ଜବ୍ କରନ୍ତି ବାପା ଆଉ ଭାଇ?
ହଁ ପ୍ରାଇଭେଟରେ।
ଆଚ୍ଛା।
ହଁ ହଁ। ପ୍ରାଇଭେଟ କମ୍ପାନୀରେ କରୁଥିଲି।
ହୁଁ ହୁଁ ଘର ପାଖରେ ନା ବାହାରୁ ଆଣିଥିଲେ।
ନା ଘର ପାଖରେ ଏଇ ପାଞ୍ଚ ଛଅ କିଲୋମିଟର ଦୂର।
ଆଚ୍ଛା ଭଲ ଆଉ।
ଉଁ ହୁଁ। ହୁଁ ଆପଣଙ୍କ ନିକ୍ ନେମ ଟା କଣ?
ନିକ୍ ନେମ୍ ପାମାଲି।
କଣ ପାମାଲି?
ପାମାଲି ହଁ।
ଓହୋ ଏଇଟା ମାନେ କାହାକୁ କଣ କହି ପାମାଲି କହିକି କିଛି ଅଛି ନା କଣ?
ନାଇଁ ସେମିତି ନାଇଁ। କଣ ଦେଇ ଦେଇଛନ୍ତି ମୋ ନା ଗୋଟେ ପାମାଲି। ୟୁନିକ୍ ତା ନା ବି ମୁଁ ଆଜି ଯାଏଁ ଶୁଣିନି ପାମାଲି।
ପ୍ରଜ୍ଞା ପ୍ରିୟଦର୍ଶନୀ ନା।
ହଁ।
ପ୍ରଜ୍ଞା ଠିକ୍ ଅଛି। ବି ତ ବହୁତ ଭଲ ଅଛି।
ହୁଁ।
ମୋ ସାଙ୍ଗ ଗୋଟେ ଅଛି। ସେ କଟକର ହିିଁ। ଏଠି ଆମ୍ ଆମ ସହିତ ପଢାପଢି କରି ପ୍ରିୟଦର୍ଶିନୀ କର।
ଆଛା ଖାଲି ପ୍ରିୟଦର୍ଶିନୀ ହୁଁ। ତମ ନିକ୍ ନେମ୍।
ହୁଁ ମୋ ନିକ୍ ମୋର ନିକ ନେମ୍।
ହୁଁ ଆଛା ସିନ୍ଧୁ। ସିଦ୍ଧୁ ଗୋଟେ କୋଉ ମୁଭିରେ ମୁଁ ଦେଖି ଶୁଣିଥିଲି। ସିଦ୍ଧୁ କୋଉ ମୁଭିରେ ମନେ ପଡୁନି।
ହୁଁ ରିଅଲ ରେ ଏବେ ନାଁ ବି ଶୁଣି ପାଇଲେ।
ହଁ। ଭଲ ମୁଭି ଟା। ସେଇଟା ତା ନାଁ ହିରୋଇନଟା ଡାକୁଥିବ ସିଧୁ ସିଧୁ।
ହେଁ ହେଁ ହେଁ ହେଁ। ହୁଁ ହାଲୋ କଉ ଇଏ ମନେ ନାଇଁ।
ଉଁ ମୁଭି ଟା ମନେ ନାହିଁ ମୁଁ ଦେଖିକି କହିବି ଆପଣଙ୍କୁ ବହୁତ ବଢିଆ ମୁଭି। ଇନ୍ଦ୍ରଧନୁ।
ଆପଣଙ୍କୁ କୋଉ ମୁଭି ଭଲ ଲାଗେନି? ହିନ୍ଦୀ ଉଁ ଓଡିଆ ସାଉଥ ହଁ ସାଉଥ। ଏବେ ତ ସବୁ ସାଉଥ ଇଣ୍ଡିଆନ୍ ହିଁ ଚାଲୁଛି ମୁଭି।
ସେଇଟା ହିଁ ଭଲ ଲାଗୁଛି। ହଁ ସେଇଟା ଭଲ ଲାଗେ।
ତମୁକୁ କଉ ହିରୋ ବାହୁତ ପସନ୍ଦ ଲାଗେ। ମାନେ ଭଲ ଲାଗେ।
ମୋର ସେମିତି ନାହିଁ।
ମାନେ କଉ ହିରୋ କଉ ହିରୋର ମାନେ
ଯୋଉ ରଶ୍ମିକା ମନ୍ଦା ନା ଯୋଉ ମନ୍ଦାନ ସେଇଟା ତାର ଭଲ ଲାଗେ। ଆଉ ଉଁ ଆଁ ହଁ ହିରୋଇନ ଆଉ ହିରୋଟା ଯୋଉ ତ ସେ ଯୋଉ ମ୍ୟାରେଜ କରିଛି।
ହୁଁ କୋଉ ହିରୋଟା ଥିଲା କି ସେ।
ଆଉ କଣ ତା ନାଁ ଟା ଭୁଲି ଯାଇଛି ବା। ମନେ ପଡୁନି ହଟାତ୍ ସଡନଲି। ହଁ। କ ନା ଟା ମନେ ପଡୁନି। ସେ ବି ମ୍ୟାରେଜ
ଓ ଯୋଉ ଫାଷ୍ଟ ଫିଲ୍ମରେ ଯୋଉ ଆସିଥିଲା ତ ତାଙ୍କର।
ଯୋଉ ଫାଷ୍ଟ୍ ଫିଲ୍ମରେ ତାଙ୍କର କଣ ଥିଲା ତ ରାମ୍ ମନ ବି ପଡୁନି ମୋର ହଠାତ୍‌।
ପୂର୍ବରୁ ବି ମୋର ମନେ ଥିଲା। କିନ୍ତୁ କଥା ହେଇ ସାରିଲା ପରେ ମୁଁ ଭୁଲିଗଲି।
ଏ ହଁ ସେଇ ହିରୋଟା ତାରି ନା ବି ସିଧୁ ହେଇଥିବ ହେଲା। ସେଇ କଥା କହୁଛି। ହଁ ଆ ଆ କଉ ମୁଭିଟା ହଁ।
ହୁଁ ହୁଁ ହୁଁ। ହଁ କିନ୍ତୁ ସେ ମୁଭି ଟା ବହୁତ ଚାଲିଛି କିନ୍ତୁ ନା।
ହଁ ସେ ମୁଭି ଟା ବହୁତ୍ ଚାଲିଛି ଫାଷ୍ଟ୍ ମୁଭିଟା ଭଲ ନୁହେଁ।
ହିରୋଟା ଟିଚର ଥାଏ ନା ଲେକ୍ଚର ଥାଏ।
ହୁଁ ହୁଁ।
ହୁଁ। ଆମ୍ ଦେଖିବା ଆଉ ଆଉ ଥରେ ମୁ ମତେ ବି ମନେ ପଡିଗଲା ଆପଣ କହିଲେ।
ମନେ ପଡ଼ିଗଲା।
ହୁଁ ନା ମାନେ ମାନେ ସି ସିନ୍ ଟା ମାନେ ପଡୁଛି କିନ୍ତୁ ଫିଲ୍ମ ର ନାଁ ଟା ମନେ ପଡୁନି।
ହଁ ମୁଁ ଦେବି ସେଇ ସିଧୁ ନେମ୍ ମୁଭି ଟା ତମକୁ ଦେବି ତମେ ଦେଖିବ ଆଉ।
ହୁଁ ହୁଁ। ଆଉ କଣ କହୁଥିଲି ଉଁ କେମିତିକା ଫିଲ୍ମ ଭଲ ଲାଗେ ଆପଣଙ୍କୁ?
ଏମିତି କିଛି ନାହିଁ କେମିତି ତା ମୁଁ ତ ବେଶୀ ଦେଖେନି ଟାଇମ ହୁଏନି ମତେ। କେବେ କେବେ ଏମିତି ଦେଖିଆ ଆଉ। ଟିକେ ଲଭଷ୍ଟୋରି ର ମତେ ବେଶି ଭଲ ଲାଗେ ସେଟା।
ଲୋଭଷ୍ଟୋରୀ ଏ ସବୁ ମାନେ ଟିକେ ବେଶିଲାଗେ ଦେଖିବା ଟାଇମ ଭଲ
ହଁ ହଁ ସେଇ ଟାଇପ ର ଭଲ ଲାଗେ।
ଆଉ ବେଶୀ ଏକେସନ ହେଲେ ବି ଭଲ ଲାଗେନି।
ନାଁ ନା ବେଶୀ ଆକ୍ସନ ଭଲ ଲାଗେନି।
ହୁଁ।
ହଁ ଅଟର ଉପରେ ଥିବ ଭଲ।
ହୁଁ ହଁଇ ଅଲଓଡ଼ଶାର ବି ଭଲ ଲାଗୁ ଭଲ ଲାଗେ କିନ୍ତୁ ଟିକେ ବେଶୀ ସେକ୍ସନ୍ ବାଲା ବେଶୀ ଥାଏ ତାର।
ହଁ ହଁ।
ସେକେସନ ହଉଚି ନା ଆଉ ହିନ୍ଦୀରେ ହିନ୍ଦୀରେ ମତେ ଅକ୍ଷୟ କୁମାରରୁ ବେଶୀ ଭଲ ଲାଗେ ଦେଖିବା ପାଇଁ ତାର ମୁଭି। ମାନେ ବହୁତ ଯୋକ କରେ କମେଡି କରେ।
ଆଚ୍ଛା ହଁ ଅକ୍ଷୟ କୁମାର ହଁ ତାଙ୍କର ବହୁତ ଭଲ ମତେ ଶାରୁଖ ର ଭଲ ଲାଗେ ଶାରୁ ଏମିତି
ହୁଁ ହୁଁ ସାରୁୁର ବି ବହୁତ ଭଲ ଫିଲ୍ମ ମାନେ ଅଛି ପୁରୁଣା ପୁରୁଣା ଫିଲ୍ମ ମାନେ
ଆଉ ଗୋଟେ ବେଜୁୱାନ ଇସ୍କ ଗୋଟେ ଅଛି ମୁଭି ଦେଖିବ ସେଇଟା ମତେ ବହୁତ ବଢିଆ ଲାଗେ।
କଉହିଲି
ଏ ହଁ ବେଜବାନୀ ସେ ସାଉଥ ଇଣ୍ଡିଆନ୍ ହିରୋ ନାଁ ବି ମୁଁ ଜାଣିନି ହିରୋ ହିରୋଇନ୍ ଅଲଗା ବ ଭଲ ଲାଗେ ବେଜ୍ୱନି ଇସ୍କ।
ଉୁଁ ହୁଁ ହଉ ଦେଖିବା ଆଉ କହିଲ ଯଦି ଦେଖିବା। ହୁଁ ବେଜୁଅନ୍ ଏସ୍କ ନା। ଇସ୍କ୍ ଆଉ ଓଡିଆ ଫିଲ୍ମ ଦେଖୁଛ କି ନାଇଁ?
ଓଡିଆ ଦେଖେ ନା ଏତେ କଣ ଏତ ଟାଇମ ହଉନି କେତେବେଳେ କଣ ଦେଖିବି ସେମିତି ନା
ଆଗ ଆଗରୁ ଦେଖୁ
ହଁ ଆଗେ ଦେଖ ଖେ ଆଗେ ସ୍କୁଲ ଫୁଲ କଲେଜ ପଢ଼ିଲା ବେଳେ ଆସିକି ସ୍କୁଲରୁ ଦୌଡିକି ଆସି ଟିଭି ଆଗରେ ବସିଯାଉ। ସେତେବେଳେ ସେ ଓଡିଆ ଚାଲୁଥିଲା ଦେଖୁଥିଲା ଆଉ।
ହୁଁ ହ ତ- ସେ ଓଡିଆ ମୁଭିର ମତେ ଗୋଟେ ବାବୁସାନ ଗାଇଛି ଗୋଟେ ଜାଣିଛ। ପୋକ ହୋଉଥିଲା କି ଚକଲେଟର ବଧେ
ଦୂର ଆକାଶ ନାଇ ନାଇଁ ସେଇଟା ନୁହେଁ।
ତୁ ଧୀରେ ଧୀରେ ଚାଲେ
ସା
ତୁ ଧୀରେ ଧୀରେ ଚାଲ ରେ ବହୁତ ଭଲ ଲାଗେ ସେ ଗୀତଟା ଶୁଣିବା ପାଇଁ।
ଏ ବାବୁସାନ୍‌ ର ସଙ୍ଗ ଗୁରା ଯୋଉ ସ୍ଲୋମୋସନ ହେଲେ ବହୁତ ଭଲ ଲାଗେ।
ଆଉ ତମେ ଯୋଉଟା ଗାଉଥିଲ କୋଉ ଗୀତ ଟା କହିଲା କି?
ହୁଁ ଯୋଉ କଣ ଦୂର ଆକାଶର ଜହ୍ନଟିଏ ସେଇଟା କୋଉ ମୁଭିର ମୁଁ ଜାଣିନି ମୁଁ ଶୁଣେ କିନ୍ତୁ
ଏଟା ମୁଁ କହିଦେବି ପ୍ରେମ ଅଢେଇ ଅକ୍ଷର
ଆଚ୍ଛା ଆଚ୍ଛା ହଁ ଦେଖେ ନା ତା ସେଇଟା ସ୍ଲୋମୋସନ
ଥିମ ଟା ବହୁତ ଭଲ ଲାଗେ କିନ୍ତୁ
ମୁଁ ଦେଖିନି ତାହେଲେ ଯୋଉ ତାହେଲେ ତା ଟା ମୁଁ ଦେଖିନି ଗୀତ ଶୁଣିଛି।
ନା ନା ସେ ଫିଲ୍ମ ଟା ଦେଖିଛି ଥରେ ବହୁତ ଭଲ ଲାଗେ ଓଡିଆ ମୁଭି ହେଲେ ବି- ପୁରୁଣା ଯେତେ ଥିଲା ନା ସେତେ ସବୁୁ ମୋ ବି ଭଲ ଲାଗୁଥିଲା, ଏବେକା ମୁଁ ବି ଆଉ ଆ ଭଲ ଲାଗୁନି ଆଉ, ଓଡ଼ିଆ ମୁଭି।
ଏବେ ଓଡିଆଛେ, ଜମା ଭଲ ଲାଗୁନି।
ହୁଁ ସେଟା ପୁରୁଣା ଥିଲା ବହୁତ, ମାନେ ସେ ମୁଭି ଟା ଏତେ ବହୁତ ଭଲ ଲାଗ ଥିଲା ଯେ ମୁଁ ଦୁଇ ତିନି ଥର ଦେଖି ସେଟ ବେଶୀ ଦେଖିଛି ମୁଁ ହଁ ରିଆ ବଧେ ରିଆ ନା? କଣ ହଁ, ହଁ ସେଟା
ଆଉ ତାହେଲେ ଦେଖିଛନ୍ତି ଆଉ
ହଁ ଏରିଆ ଥିଲା ବୋଧେ
ଆଚ୍ଛା ଆଉ ଏବେ ଗୋଟେ ମୁଭି ବାହାରିଛି କଣ ବୋଉ ବୁଟୁ ଭୂତ ନାଁ କଣ ଦେଖିଛ?
ନା ମୁଁ ଆଉ ଓଡିଆ ମୁଭି ଏବେ ଦେଖୁନି ଆଉ
ଆଛା, ନା ମୁଁ ବି ଦେଖିନି। କଣ ଫିଲ୍ମ ହଲ୍ ଯାଇ କେବେ ଦେଖିଛନ୍ତି?
ହଁ ମୁଁ ସାଉଥ ମୁଭି ଦେଖିଛି ଟିପୋଲାରେ ଦେଖିଥିଲି। ପୁଷ୍ପା ଦେଖଛି।
ଆଛା।
ଆପଣ ଯାଇଛନ୍ତି ସିନିପ୍ଲେକ୍ସ
ହୁଁ ଉଁ ମୁଁ ତ କେବେ ଯାଇନି, ଥରେ ଖାଲି ଯୋଉ ଭୁବନେଶ୍ୱରରେ ଯୋଉ ଏକ୍ସପ୍ଲାନର ସେଇଠି ଯାଇଥିଲି ମୋ ଦିଦିଙ୍କ ସହିତ ବାହୁ ବଲି ଦେଖିବାକୁ ଆଉ ମୁଁ ଆମ ଏ ଗାଁ ଏପଟେ କେବେ ବି ଫିଲ୍ମ ହଲ କୋଉଠି ଦେଖିନି।
କେବେ?